ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହୁଁ।
ହୁଁ। କଣ କରୁଚନ୍ତି?
କଣ କରିବା ବର୍ଷା ପାଗ, ଘରେ ଘୋଡେଇ ଘୁଡାକି ଶୋଇଚୁ ଆଉ। ଥଣ୍ଡା ଲାଗୁଚି।
ଶୁଣୁ- -
ହୁଁ ମୋ ଝିଅ ଥରେ ନା ତା ବାବାଙ୍କ ସହିତ ଭିଡିଓ କଲ କଥା ହଉଥିଲା ଖାଲି ହଁ ହଁ ମାରୁଚି ଖାଲି ଡେଉଁଚି। ସେ କହିଦଛନ୍ତି ଆ ମାମା ଖାଇବାକୁ ଦେଇନି କି? ଇ ହୁ ମାରି ଦଉଛି ମତେ ସେ ପାଟି କ ମୋ ଝିଅ କହୁଛି ତୁ ଖାଇବାକୁ ଦେଇନୁ ହଁ ତମ ଝିଅ- - ସବୁ କହି ଦଉଛି ହିଁ ହୁଁ
ଏଇନା ଛୁଆ ଯାହା କହିବେ ସେୟା ଆଉ।
ହଁ ବା।
ହୁଁ
ଯାହା ଟିକେ କହିଦେ ମାମା ଆଡୁ ସେ ହୁଁ ହଁ ମା ଦଉଛି ଟିକେ କଥା କହିଲାଣି ତାଙ୍କର ଅନଲାଣି ମୁହକୁ ହଁ ଆଉ ସେଇଥିପାଇଁ ମତେ ସବୁ।
ହଁ
ହଁ ସେ ତମେ ମୋ ନାଟା କହୁଚ ତମ ନାଟା କହୁନ କି ବାବା ଦଉନି ଖାଇବା କି କଣ ହଁ ମାରି ଦବନି କି?
ହୁଁ।
ହୁଁ। କାଲି ରହିଥିଲେ ଯେ ବର୍ଷା ହେଲା ବର୍ଷା ବାପା ସଜାଡି ପାଇଲେନି ପୁଣି କହୁଚନ୍ତି ଆ ରବିବାର ଦିନ ଜଣକୁ ଡାକିକିନା ସଜାଡିବେ। ତାର ମାନେ ପଇସା ପ ପତ୍ର ନାଇଁ ବି ପେମେଣ୍ଟ ବି ସେ ପାଇଁ ନାହାନ୍ତି ସାତ ତାରିଖି ପେମେଣ୍ଟ ପାଇବେ।
ହୁଁ। ତାର ଏବେ ବର୍ଷା ପାଗ ହେଲା। ବର୍ଷା କତାକତି କରିବେ ରୁଆପତା ହବ ହଁ ହଁ।
ହଁ ତା ପୂର୍ବ ଟିକେ ପଇସା ଦରକାର ସେ ଗାଡିଟା ଟିକେ ସଜାଡି ଦେଲେ- - ତାପରେ କିଛି ନାହିଁ?
ନା ଗାଡ଼ିଟା ସେ ଭଲସେ ନ ସଜାଡିଲେ ମାନେ ବିଲର ଯୋଉ କାଦୁଅ ହେଇଥିବ ସେ ଗାଡ଼ିଟା ବସିକି - -
ହଁ ବା ହୁଁ।
ଆଉ।
ହଉ କଂ? ହୁଁ। ହୁଁ ହୁଁ ନେଟୱାର୍ ପାଉନି?
ମୁଁ କହିଲି ବୁଲାବୁଲି କରି ଆ ପାଇଁ ଭଲ ଲାଗେ ନା ଆପଣଙ୍କୁ।
ସେଇଟା କାହାକୁ ଭଲ ଲାଗେନି ସେଟା ସମସ୍ତେ ହିଁ ଭଲ ଲାଗେ କିନ୍ତୁ - - ଆ ମୋ ତ ଝିଅ ପାଇଁ ମୁଁ କୁଆଡେ ବି ଯ ଯାଇପାରୁନି ସେଥିପାଇଁ ମୁଁ ମନ କରୁନି ସତ କଥା ଯୋଉଟା।
ହୁଁ।
ମୁଁ ତଥାପି ରଜକୁ ଯାଇଥିଲି ନୂଆପଡା ଆଡେ ବୁଲି ଆସିଥିଲି। ଏ ଗାଁ ପାଖରେ ଭଲ ହୁଏ ସେଇଠି ରଜ। ସେଇଠି ଟିକେ ତଥାପି ଯାଇଥିଲି ଯାଇଥିଲି ଯେ ମୁଁ ମୋ ଝିଅକୁ ଛାଡି ଯାଇଥିଲି। ମୋ ଶଶୁର ପାଟି କଲେ ଯାଇଚି ପାଞ୍ଚ ମିନିଟ ବୁଲିଲି ପୁଣି ସେ କାନ୍ଦିଲା ଏମିତି ପୁଣି ପଳେଇଆଇଲି। କହିଲେ ଭାରି ବୁଲୁ ଚୁ ଛୋଟ ଛୁଆଟା ଛାଡିଦେଇକି ଯାଇକି ବୁଲୁଚି। ସେଇଥିପାଇଁ ଛାଡ଼ିକି କୁଆଡେ ବି ଯାଇହଉନି।
ଆଜ୍ଞା।
ମାନେ ସେଇଥିପାଇଁ ଆକୁ ଛାଡିକି ମୁଁ କୁଆଡେ ଯାଇପାରୁନି।
ହଁ ଛୋଟ ଛୁଆ କୁଆଡେ ଛାଡିକି ଯିବେ ଆଉ ପୁଣି ହେ?
ଛାଡିକି ଗଲେ ବି ହଇରାଣ।
ହଁ।
ହୁଁ। କଣ?
ଆଉ ଆମର ଏ ପାଖିଆ ଯାଇନାହାନ୍ତି? ତ ଏ ଯେଉଁ କହନ୍ତି ବିରଜା ଘଟଗାଁ ଆଗରୁ ଯାଇନାହାନ୍ତି କି?
ହୁଁ ହୁଁ ଘଟଗାଁ ଯାଇଛି ପୁରୀ ଯାଇଛି ସବୁ ଆଡେ ଯାଇଛି ଝିଅ ବେଳେ ଯାଇଛି ବାହାର ହେଲା ପରେ ଯାଇନି।
ହୁଁ।
ହୁଁ ବାହାହେଲା ପରେ ଦି ମାସ ପରେ ଇଏ ରହିଲା ଆଉ କୁଆଡ ବି ଯାଇନୁ।
ପୁରୀ ଯେତେଥର ଯିବ ଭଲ ଲାଗେ।
ହୁଁ ଠାକୁର ଜାଗାକୁ ଯିବୁ ଯୋଉ ଶାନ୍ତି। ଠାକୁରଙ୍କୁ ଦର୍ଶନ କରିଦବୁ ତାଙ୍କ ମନ୍ଦିରରେ ଟିକେ ବସିବୁ।
ର ଯୋଉ ନୁଆ ତା ମାନେ? ତା ଦାଣ୍ଡ ବଡ ତା ରଥ ବଡ ସିଏ ବଡ ତା ମନ୍ଦିର ବଡ ଠାକୁର ବଡ।
ସବୁ?
ସବୁ ବଡ।
ହଁ ହଁ। ଏଇ।
ଆଉ ବିରଜା ବିରଜା ଯାଇଛନ୍ତି ନା?
ବିରଜା ନା ଯାଇନି।
ଓୁଁ ହୁଁ।
ହଁ। ହ?
ଓୋ ହୋ?
ବୁଲିବା ପାଇଁ ଭଲ ଲାଗେ ହେଲେ ମୋ ସ୍ୱାମୀ ଫାଷ୍ଟ ଆବା ହେଇକି ଆଲି ହେଲି। ତ ସେତେ କଣ ମୁଁ ନେଇନଥାନ୍ତିିଥିବ ଝିଅ ତ ଅଛି ନା ଯୋଉ ଛୁଆ ତର ଖବ ଅଛି ତୁ ଜାଣିପାରୁନୁ। ଯିବା ଆମେ ବପରେ ପାଟି କରିବାନି ଆଉ ଛୋଟ ଗୋଟେ ଛୁଆ ହେବର ଅଛି ଯ ଭୁଲୁ? ଠିକ ଅଛି ତ ତାପରେ ଯଦି କାହା ନଜର ଲାଗଗା ତ ପେଟକୁ ଦେଖିକି ନା? ଆମ ଛୁଆ ଉପଦି ଖରାପ ହେଲା ସେଦି କୁଆଡେ କଣ ହବ ସେଟା ଗଲା ପୁଣି ଛୁଆ? ସେଲା ପରେ ସାନ କଟେଇ ଯିବା ବୋଲି? ମୁଣ୍ଡୁ ଫୁଳଛି କାମ କଲେ ଛୋଟ ଛଟୁ ନେଇ ଯିବ ଯୋଉ ଖରା ହଉଛି ବର୍ଷା ହଉଛି। ମରେ ଖାଲି ତାରି ବାହାନ ର ମୋର ଗଲା ସବୁ? ମାନେ ବୁଲେଇ ନମନେ ବଲେ ଆଉ କଣେ ବାହାନା କରୁଛ।
ସବୁ ହଜବେଣ୍ଡ ମାନଙ୍କରେ ଗୋଟିଏ ମାନେ ବାହାନା।
ହୁଁ ମୋ ଛୁଆର କୋଆଡେ କଣ ହବ।
ତମେ କଣ ଛୋଟ ଛୁଆ କୁଆଡେ।
ହୁଁ।
ବଡ ହେଇଯାଉ ଯିବେ ଆଉ।
ହଁଁ ହୁଁ ହଁ। ସବୁ ଛୁଆ ଛୁଆ ଛ କୋଉ ଛୁଆ ଦିନ ବଡ ମୁଁ କ ବୁଲିବା ପାଇଁ ଯିବି। ଏ ପୁଣି ଆଉ ଟିକେ ବଡ ହେନେ ପୁଣି ପାଠ ପଢିବ ଚଗଲା ଦୁନିଆ ହବ ଆକୁ ନେଇ କୁଆଡେ ଯିମି।
ହଁ ସେଟା ବି ସତକଥା ମାନେ ବାହା ହେଇସାଇଲା ମାନେ
ଦୁନିଆ ଆଗେ ଛୁଆକୁ ନେଇକି ଯିବ ତ ତା ବେଡିନ୍ଗ୍ ପତ୍ର ସଜାଡିବୁ ତା ଲୁଗାପଟା ସେ ଯୋଉ ହଗିସି ମଗିସି। ସବୁ ସଜାଡି ସୁଜି ତାର ଆଗେ ନବୁ ତାପ୍ରେ ନିଜେ ବାହାର୍ଲା ବେଳକୁ ଟାଇମ୍ ନାଥିବ ସାଢି ଖଣ୍ଡେ ପିରି ଚାଲେ ସେ ପୁଣି ଯିବ ଯେ ତାକୁ ସମ୍ଭାଳିବୁ ସିଏ କହିବ ମାମା ମୁଁ ହେଇଟା ନେବି ହେଇଟା ଖାଇବି।
ହୁଁ।
ରେ ତମେ ବଞ୍ଚିବ।
ହଁ ପା।
ବର୍ଷା ଛାଡିଛି ନା ହଉଛି।
ଛାଡି ଯାଇଛି କି ଆକାଶ୍ ପରିଷ୍କାର ଅଛି। ହେଲେ ବର୍ଷା ଟିକେ ଏଇନା ଛାଡିଚି ଆକାଶଟା ପରିଷ୍କାର ଅଛି। ପୁଣି ହବ ତା ଆଗ ଆଉ କଣ ବିପଦ।
ହଁ ଏଇ ଖୁଣା ବର୍ଷା
ଏଇନା ଟିକେ ଛାଡିଚି ତ।
ହୁଁ।
ତୁ ପେଟେଇକି ପଡି ବୁଯେ ହ ଭାରି ବଢିଆ ଲାଗୁଛି ନାଇଁ କି ମୁହଁ ଟା ମାଡି ହେଇଚ୍ ଚି ଯେତେଳେ ତତେ ଭଲ ଲାଗିବନି ନା ନା କେମ୍ତି ଆଁ କରୁଛି ଚାଲ ବିଛଣା କୁ ଚାଲ। ତାର ପେଠେଇନେ ମନ ଖୁସି।
ହଁ ଛୋଟ ଛୁଆ ପେଟେଇନୃ ମନ ଖୁସି ହବନେଇ ନା।
ହୁଁ ହୁଁ ଖାଲି ଆଁ ଆଁ ହେଇକି ଚିର୍ହାଡିବ।
ହଁ।
ଯେତବେଳେ କେହି ନଥିବେ ପେଟେଇ ପଡିବ କମ୍ପେଇବ କଷିକି ହଁ।
ହଁ।
ଆପଣ ରୋଷେଇ ସବୁ ଶିଖିଛନ୍ତି।
ନା ସବୁ ପ୍ରକାର ଶିଖିନି ମୋ ନଣନ୍ଦ ତ ଅଛନ୍ତି ନା ଆମ୍ ପାଖରେ ଆଉ ସିଏ ତାଙ୍କର କର୍ଦିଅନ୍ତି ମତେବି ଦିଅନ୍ତି ଏମ୍ତି କର୍ଦବୁ ସେମ୍ତି କର୍ଦବୁ ମୁଁ ଶିଖିନି ସତକଥା ଯ ମୁଁ ଏଇ ବର୍ଷେ ହେଲା ବାହାହେଇକି ସେ ଜୁନ୍ ଜୁନ୍ ମାସକୁ ବର୍ଷେ ହେଲା ମୋର ବର୍ଷେ ହେଲା ବାହାହେଇ କ୍ ତ ମୁଁ ସବୁ ରୋଷେଇ ଶିଖାନ୍ତି ତଥାପି ଯେତିକି ମାନେ ଆସିଲା କରେ ଯେତିକି ଯାହା କରିବାକଥା କରୁଛି ବେଶି ସେ ଜାଣିନି ହୁଁ ଯୋଉଟା ମତେ ନ ଆସିବ ସେ ତାର କର୍ଦିଏ ହୁଁ।
ଭଲ ଦୁଇ ଜଣ ଅଛନ୍ତି ସାଙ୍ଗ ନଣନ୍ଦ ଭାଉଜ ସାଙ୍ଗ ହଉଥିବ ରହୁଥିବ ମାନେ ଭଲ।
ଓ ଓ। କଣ ଦେବି ଦେ ଦେ।
ଆପଣ ମାନେ ବର୍ଷା ରେ ବାହାହେଇଛନ୍ତି ନାଇଁ।
ହୁଁ।
ଉଁ ହୁଁ ମୋର ବି ବର୍ଷେ ହେଲା ବାହାଘର ସେଇ ଜୁନ୍ ମାସରେ।
ହଁ ସେ ଜୁନ୍ ମାସ ବା। ଜୁନ୍ ମାସ ଆଠ ତାରିଖ ବେଳକୁ ବାହାଘର ହେଇଥିଲା।
ହୁଁ।
ଉଁ। ତା ପରେ ରୋଷେଇଟା ଝିଅ ବେଳେ ମୁଁ କରେ ନା ନାଇଁ। ମୁଁ ଏଠି କଲା ପରେ ସେ ଧୀରେ ଧୀରେ କଲା ପରେ ସବୁ ସେମିତି ଜାଣୁଛି ଆଉ।
ହୁଁ ହୁଁ।
କରିନି। ଜାଣି ଦେବନି ନା ଆଗରୁ କରୁ ନ ଥିଲୁ ବୋଲି ଜାଣି ନ ଥିଲି।
ହଁ।
ହୁଁ। ହ ଏଇ ଯୋଉ ଝିଅ ମାନେ ଚାକିରି ବାକିରି କରୁଚନ୍ତି, ବାହାରେ ରହୁଛନ୍ତି। ଆଉ ତାଙ୍କୁ କଣ ସବୁ ରୋଷେଇ ଜଣା କି? ପୁଣି ବାହା ହଉଚନ୍ତି ନା ନାଇଁ। ତା ପରେ ପୁଣି ନିଜେ ରାନ୍ଧି ବାଡି ପୁଣି ଖାଉଛନ୍ତି। ସେଠୁ ଘର ଲୋକଙ୍କୁ ପୁଣି ଦଉଥିବେ ନା ନାଇଁ। ହ
ହଁ ନିଦ ତ ଆସୁଚି। କଣ କରିବା? ନିଦ ଆସୁଚି ଶୋଇବା।
ନିଦ ତ ନିହାତି
ହଁ ହଁ ଥଣ୍ଡା ପାଗ। ନିଦ ତ ନିହାତି ଆସିବ। ତାଠୁ ଟିକେ ଖାଇ ଦେଲା ମାତ୍ରେ ନିଦ ପଳେଇ ଆସିବ ଅଟୋମେଟିିକ୍।
ହୁଁ। ଆଉ ଘରକୁ ଫୋନ୍ କରିଥିଲା ନା କଣ?
ହଁ ଘରକୁ, ମୁଁ ସବୁଦିନ ଘରକୁ କଲ୍ କରେନି। ଦିନେ ଛାଡିି କି ଦିନେ। ଏବେ ଜମା କରୁନି। କରେ ମନେ ସବୁଦିନ ମୋ ଘରକୁ କଲ୍ କରେନି୍
ଉଁ ହୁଁ। ତମ ଘରେ କିଏ କିଏ ଅଛନ୍ତି? ତମ ମା, ବାପା।
ବାପା ବୋଉ ଆମେ ତ ତିନି ଭଉଣୀ। ତିନି ଭଉଣୀ ସବୁ ବାହା ହେଇଯାଇଛୁ। ନା ଭାଇ ନାହାଁନ୍ତି।
ତମେ ସାନ।
ହଁ।
ଉଁ ହୁଁ।
ତିନି ଭଉଣୀ ସବୁ ବାହା ହେଇଛୁ। ସାନ ସାନ ଭଉ, ସାନ୍ ଦେଇ ଯିଏ ମୋ ମଝିିଆଣି ଭଉଣୀ। ସେ ତାର ଘରେ ଅଛି ଆଉ।
ଅଁ ହଁ। ଅ। ସିଏ ଘରେ ଅଛନ୍ତି ମାନେ କଣ?
ମାନେ ନାଇଁ ବୁଲିବା ପାଇଁ ନୁହଁ। ଆମର ତିନି ଭଉଣୀ ଗୋଟେ ଭାଇ। ତା ପରେ ଭାଇଙ୍କର ଏଇ ହୁଁ। ଡେଥ୍ କରି ଯାଇଚନ୍ତି ଭାଇ। ତା ରେ ସିଏ ତାର ଆସିକି ତାର ରହିଚି। ରହିଚନ୍ତି। ତାଙ୍କ ଝିଅ ବି ସେଇଠି ପାଠ ପଢୁଚନ୍ତି ଆମ ଗାଁରେ।
ହୁଁ।
ସେଇ ବାପ ବୋଉ କଥା ସେ ବୁଝୁଛନ୍ତି ଆଉ।
ଅ ହ। ପାଖରେ ବୋଧେ ବାହା ହେଇଛନ୍ତି।
ହଁ ପାଖରେ ବାହା ହେଇଛନ୍ତି। ପାଖରେ ସେମିତି କୋଡ଼ିଏ ପଚିଶ କିଲୋମିଟର ଦୂରରେ। ତା
ହଁ।
ତାଙ୍କର ତ, ମାନେ ସେଇ ମୋ ଦେଇତା ନନା ହରିକା ଛଅ ସାତ ଭାଇ। ଆଛା। ଛଅ ସାତ। ସେଇ ତାର ଭାଇନା ଏଠି ରହୁନାହାନ୍ତି, ସେ ତାର ଆସିକି ଏଠି ରହିଯାଏ ଆଉ।
ହଁ ହଁ।
ଏଇଠି ତାର
ହଉ ତାହେନେ ରଖୁଛି, ନା ଆଉ କଣ କହିବ?
ହଉ ହଉ ତାନେ।
ହଁ।